ହାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ।
କଣ କରୁଚନ୍ତି।
ନାଇଁ କିଛି ନାଇଁ ଘରେ ବସିଛୁ ଆଉ, ଆପଣ?
ଘରେ ଶୋଇଚୁ।
ଆଚ୍ଛା ବର୍ଷା କେମିତି କଣ ପାଗ କେମିତି ଆପଣଙ୍କ ଆଡେ?
ବର୍ଷା ଜୋର ହଉଥିଲା ଏବେ କମିଗଲାଣି, ଆପଣଙ୍କ ଆଡେ?
ଆମର ତ ମାନେ ଦି ଦିନ ହେଲା ଝରି ଯାଇଥିଲା, ପୁଣି ଆଜି ସକାଳଠୁ ପୁଣି ବି ଝରି ଯାଇଛି। ମାନେ ତିନି ଦିନ ହେଲା ଲଗାତାର କହିବାକୁ ଗଲେ ମାନେ ଝରି ପୁରା ହଉଛି ଆଉ। ଘରୁ ବାହାରି ହଉନି।
ଆହେ ଆପଣ ଖାଇଛନ୍ତି କଣ?
ଖାଇଛି ମୁଁ ଭାତ ଆଉ ସୋୟାବିନ୍ ତରକାରୀ, କଲରା ଭଜା ଆଉ ଶାଗ ଭଜା ଆଉ। ଆପଣ କଣ ଖାଇଚନ୍ତି?
ପଖାଳ ଭାତ, ଭଜା, ଆଚାର
ହୁଁ ମୁଁ କହିଲି ଏଇ ବର୍ଷା ପାଗ ପଖାଳ ଖାଇଛନ୍ତି?
ଆଜ୍ଞା ଆପଣ ତ ଗରମ ଖାଇଛନ୍ତି ଆଉ।
ହୁଁ। ଆଉ କଣ ଆପଣଙ୍କ ଦେହ ପେହ ଭଲ ଅଛି ସବୁ?
ହଁ ଆମ ଦେହ ଭଲ ଅଛି, ଆପଣଙ୍କ ଦେହ କେମିତି ଅଛି?
ହୁଁ ସବୁ ଭଲ ଅଛି ଟିକେ ପାଗ ଚେଞ୍ଜ ହଉଛି ଯେ ରାତିରେ ଟିକେ ଜର ହେଇଯାଉଛି ଆଉ।
ହଁ।
ଆପଣଙ୍କ ଗାଁରେ ପୂଜା ପର୍ବ ସବୁ କେମିତି ଚାଲିଛି?
ଆମ ଗାଁ ରେ ମାନେ ପୂଜା ପର୍ବ ତ ବହୁତ ଭଲ ଭାବରେ ହଉଛି। ଏବେ ଆମର ତାରିଣୀ ମନ୍ଦିର ମାନେ ପ୍ରତିଷ୍ଠା ହେବାର ଅଛି। ତା ପାଇଁ ବି ମାନେ ଚାଲୁଛି କି ମାନେ ସବୁ ପ୍ରଣାଳୀ ତାର କରାହେଉଛି ମାନେ ଯେମିତି କଣ ମାନେ ପ୍ରତିଷ୍ଠା ଟା ଭଲ ଭାବରେ ଯେମିତି ହବ। ସେପାଇଁ ସେଥିପାଇଁ ମାନେ ଗୁରୁତ୍ୱ ଦିଆ ହଉଛି ସବୁ ମାନେ ସାହିରେ ବି ଆମର ବୈଠକ ହଉଛି ମାନେ କେମିତି କଣ? ପୂଜାଟାକୁ ମାନେ ବହୁତ ଭଲ ଭାବରେ ଆଡ଼ମ୍ବରେ ଯେମିତି କଣ କରିବୁ। ସେଥିପାଇଁ କି ଚାଲିଛି ସବୁ ମାନେ ପ୍ରସ୍ତୁତି ଆଉ।
ଆଜ୍ଞା। ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ଘରେ ତ ସବୁ ଭଲ ଅଛନ୍ତି, ବାପା ଭଲ ଅଛନ୍ତି, ମାଙ୍କୁ ମା ବି ଭଲ ଅଛନ୍ତି। ଆଉ ଦିଦି ଯୋଉ ଦି ଜଣ ଥିଲେ ସେ ମ୍ୟାରେଜ କରିଦେଇଛନ୍ତି ଆଉ ବାହାହେଇ ସାରିଲେଣି ଆଉ।
ଓେ
ହୁଁ ହୁଁ ଆପଣଙ୍କର କେମିତି କଣ କି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ମୋ ଦିଦି ଯିଏ ଜଣେ ସେ ମ୍ୟାରେଜ କରି ଯାଇଛନ୍ତି। ଆଉ ମୋ ସାନ ଭାଇ ଯିଏ ପଢ଼ୁଛନ୍ତି ମୋ ଭଉଣୀ ବି ପଢ଼ୁଛନ୍ତି।
ଆଚ୍ଛା। ଆପଣ ଆଉ କଣ ପଢାପଢି ଚାଲିଛି ଏବେ?
ମୋର ପ୍ଲସ୍ ଟୁ ସେକେଣ୍ଡ ଇୟର ଚାଲିଛି।
ଆଚ୍ଛା।
ଆପଣଙ୍କର ପଢ଼ାପଢି କେମିତି ଚାଲିଛି?
ମୋର ପ୍ଲସ୍ ଟୁ ସାରିଯାଇକି ଏବେ ଡିପ୍ଲୋମା ଆଡ଼ମିସନ କରିଛି ଆଉ।
ଆଚ୍ଛା।
ହୁଁ ଆଉ କଣ କୁହନ୍ତୁ ରଜ କେମିତି କଣ ପାଳନ? କଲେ ଏବେତ ରଜ ଯାଇଛି ନା।
ରଜ ଆମ ଗାଁରେ ବହୁତ ଭଲ ଭାବରେ ପାଳନ ହୁଏ। ଘରେ ଘରେ ସବୁ ଝିଅମାନେ ପୋଡ଼ପିଠା ଖାଆନ୍ତି। ରଜଦୋଳି ଖେଳନ୍ତି ଆମର ଟ୍ୟୁସନ ବି ବହୁତ ରଜ ଫଙ୍କସନ ହୁଏ ବହୁତ ପିଲାମାନେ ଆମେ ସବୁ ମିଶିକି ହସ ମଜାରେ ସବୁ ପାଳୁ ରଜ।
ହୁଁ ହୁ। ଆଉ କଣ କରନ୍ତେ ରଜରେ ରଜ ତ କହିବାକୁ ଗଲେ ଝିଅ ମାନଙ୍କ ପର୍ବ ନୁହେଁ କି?
ଆଜ୍ଞା। ଆପଣ କେମିତି କଣ ରଜର ପାଳନ କରିଛନ୍ତି?
ଆମର ରଜ ଫାଷ୍ଟ ଦିଦିନି ଆମ ଗାଁରେ ପୁରା ବର୍ଷା ହେଲା।
ଆଚ୍ଛା।
ତାପରେ କିଛି ବି ରଜରେ କରିହେଲାନି ମାନେ ସକାଳୁ ମାନେ ସବୁ ଠିକ୍ ଠାକ ଥିବ ଠିକ୍ ମାନେ ତିନିଟା ଚାରିଟା ହବ ମାନେ ବର୍ଷା ହବ ପା ସନ୍ଧ୍ୟା ଯାଏ। ମାନେ ବୁଲିବା ଟାଇମରେ ମାନେ ବର୍ଷାଟା ହିଁ ହୁଏ। ଏବେ କୋଉଠି? ତ ବୁଲାବୁଲି ବି ହୁଏ ପାଖାପାଖି ଗାଁ ଯେତକ ସବୁ ଆମେ ଯାଉ ବୁଲି ଆଉ ଆମର ତ ଏଠି ରଜ ମହୋତ୍ସବ ହୁଏ। ମାନେ ଆମ ଗାଁରେ ପାଖାପାଖି ମ୍ୟାମ ଦୋଳି ସବୁ ପ୍ରକାର ହିଁ ପଡିଥାଏ। ସାଇଟରେ ବି ମାନେ ଛୋଟ ମେଳା ମେଳାଟେ ବି ପଡିଥାଏ। ଏଠି ସବୁ ଗାଁର ଝିଅ ପିଲାମାନେ ସବୁ ମାନେ ନିଜର ସବୁ କାମ ମାନେ କଣ ଯେମତି ଦୋଳି ଖେଳନ୍ତି ସବୁ ଯେନ୍ତି ମାମା ବି ବି ଭିନ୍ନ ଭିନ୍ନ ପ୍ରକାର ସବୁ ପ୍ରତିଯୋଗିତା ହୁଏ ଏଠି ଆମର ଛୁଆମାନୁଙ୍କୁ ନେଇକି ଯେମିତି କି ପୁଚି, କବାଡି ଆଉ କୁଇଜ। ଆଉ ହୁଳ ହୁଳି କମ୍ପିଟିସନ ମ୍ୟୁଜିକ୍ ଚେୟାର୍ ଆଉ କଣ? ଆଉ ନାଚ ଗୀ ତ ସବା ମାନେ ତୃତୀୟ ଦିନ ଯୋଉ ରଜ ଥାଏ ଲାଷ୍ଟ ରଜ ସେଠି ମାନେ ଲାଷ୍ଟ ଦିନ ଆମର ସବୁ ମାନେ ପୁରସ୍କାର ବିତରିଣ ବିତରଣ କାର୍ଯ୍ୟକ୍ରମ ହୁଏ ଆଉ ନାଚ ଗୀତବି ମାନେ ହୁଏ ବହୁତ୍ ସାରା ଛୋଟ ଛୋଟ ଛୁଆ ସବୁ ନିଜ ନୃତ୍ୟ ସବୁ ପରିବେଷଣ କରନ୍ତି। ସବୁ ଯିଏବି ଯାହା ମାନେ ବହୁତ୍ ଭଲ ଭାବରେ ନୃତ୍ୟ ପରିବେଷଣ କରନ୍ତି। ଆଉ ତାପରେ ଆମର ରଜରେ ଯୋଉ ଦି ଦିନ ସେଠି ଆମର ଯାହାବି ହେଇଥାଏ ମାନେ ଯୋଉମାନେବି ମାନେ ପ୍ରତିଯୋଗିତା ସବୁ ମାନେ ହୋଇଥାନ୍ତି ପ୍ରଥମ ସ୍ଥାନ କିଏ ଦୁତୀୟ ସ୍ଥାନ କିଏ ତୃ ଦିତୀୟ ସ୍ଥାନ ସେମାନଙ୍କୁ ମାନେ ପୁରସ୍କାର ସହିତ ତାଙ୍କୁ ମାନେ ସମ୍ପାଦନ କରାଯାଏ।
ଆଚ୍ଛା ଆପଣଙ୍କ ଏବେ ପଢାପଢି କେମିତି ଚାଲିଚି?
ପଢାପଢିତ ବହୁତ୍ ଭଲ ଚାଲିଚି। ହଁ ତ ଏମିତି ପଢାପଢି ସେମିତି ଭଲ ଇଲେ ଇଲେ ମୁଁ ଡିପ୍ଲୋମା ଏ ବର୍ଷ ଆଡ଼ମିଶନ କରିଛି କଲେଜ୍ ଯାଇନି ଏବେ ଯିବି ଆଉ ବର୍ଷାଟା ଟିକେ ଛାଡ଼ିଲେ। ଯିବୁ ଆଉ କଲେଜ୍।
ବର୍ଷାତ ଆଜି ସକାଳୁ ଲାଗିିକରି ରହିଚି।
ହୁଁବା ବହୁତ୍ ଲାଗିକି ରହିକି ରହିଚି। ଘରୁବି ବାହାରି ହଉନି ବର୍ଷା ଏମିତି
ହଁ।
ହଉ ଆଉ କଣ ଏବେ ରଥଯାତ୍ରାତ ପାଖେଇ ଆଉଚି।
ହଁ ରଥଯାତ୍ରା ପାଖେଇ ଆସିଲାଣି।
ହୁଁ ହଁ ରଥଯାତ୍ରା ବିଷୟରେ କୁହନ୍ତୁ ଟିକେ?
ରଥଯାତ୍ରା ଆମ ଏଠି ଆମ ଗାଁରେ ପାଳନ ହୁଏ। ରଥଯାତ୍ରା ବହୁତ୍ ଲୋକମାନେ ଯାଆନ୍ତି ରଥଯାତ୍ରାତ ଏମିତି ପାଳନ ହୁଏ ବହୁତ୍ ବର୍ଷାବି ହୁଏ।
ହୁଁ।
ହଁ। ରଥଯାତ୍ରା ଏବେ ପ୍ରଭୁ ଅଛନ୍ତି।
ହୁଁ। ଆପଣଙ୍କ ଗାଁ ଆଡ଼େତ ରଥ କାମବି ଏବେ ଚାଲିବଣି ନା ଯେତେବେଳେ ରଥଯାତ୍ରା ଆସୁଚି ମାନେ?
ହଁ ରଥ ରଥ ରଥ କାମ ଚାଲିଲାଣି।
ଉଁ ହୁଁ।
ଆପଣଙ୍କ ଗାଁରେ ରଥଯାତ୍ରା କେମିତି କଁ ପାଳନ ହଉଚି?
ଆମରତ ଏଠି ମାନେ ଏବେଠୁ ମାନେ କଁ କହିଲେ କି ରଥର ମାନେ ବଢେଇ ଆସି ସବୁ ମାନେ ରଥକୁ ମାନେ ଯୋଉ ଗୋଟେ ବର୍ଷର ରଥ ହେଇ ଯାଇଥିଲାନା। ତାକୁ ସବୁ ବାଗାବୁଗି କଲେଣି ରଥର ମାନେ ତାକୁ କଲର୍ ଦିଆ ରଙ୍ଗ ଦିଆ ହେଇକି ମାନେ ସଜାସଜି କଲେନି ଠାକୁରଙ୍କୁ ମାନେ ପ୍ରାଙ୍ଗଣବି ମାନେ ଆସ୍ତେ ଆସ୍ତେ ସବୁ ମାନେ ସଫା ସୁତୁରା ହେଇକି ତାକୁ କଲର୍ କରା ହେଲାଣି ତାପରେ ରଥଯାତ୍ରା ହେଲେ ଜଣା ପଡ଼ିବ ମାନେ ଆହୁରି କେତେ ଧୂମଧାମରେ ହବ। ରଥଯାତ୍ରା ଆଉ ତାପରେ ସବୁ ପ୍ରସ୍ତୁତି ଚାଲିଚି ଏବେ ଆଉ।
ଆଛା।
ଆପଣ ସ୍କୁଲ୍ ଲାଇଫରେ କଣ କରିଥିଲେ ସ୍କୁଲ୍ ଷ୍ଟୋରି ସ୍କୁଲ୍ ବେଳେ? କଣ କେମିତି ଚାଲିଥିଲା?
ସ୍କୁଲ ଲାଇଫ ତ କହିବାକୁ ଗଲେ ବହୁତ ଭଲ। ସାଙ୍ଗସାଥୀ ହସ ମଜା ସବୁ ଚାଲିଚି। ଏବେ ତ ଆମେ କଲେଜ ରେ ପଢ଼ୁଛୁ ସେଇ ସାଙ୍ଗ ସାଥିବି ମୋର କିଛି ଟା ଅଛନ୍ତି। କିନ୍ତୁ ସ୍କୁଲ୍ ଲାଇପି ସବୁଠୁ ବେଟର ଲାଇଫି।
ଉଁ ହୁଁ।
ମୁଁ ତ ସ୍କୁଲରେ ପଢ଼ୁଥିଲି ଭାବୁଥିଲି ମାନେ କଲେଜ ଲାଇଫ ଟା ମାନେ ବହୁତ ଭଲ ଆମେ କଲେଜ ଶୀଘ୍ର ହେଇଯାଆନ୍ତା କି ଭଲ।
ସେଇଟା ସମସ୍ତେ ଭାବନ୍ତି କି ସେଇଟା ମୁଁ ବି ଭାବୁଥିଲି କି ସ୍କୁଲ ଲାଇଫ ଟା ପରେ କଲେଜ୍ ଲାଇଫ ଟା ବହୁତ ଭଲ ହେବ କିନ୍ତୁ କଲେଜ ଏବେ ଗଲା ପରେ ଭାବୁଛି ମୋର ଯୋଉ ସାଙ୍ଗସାଥୀ ହସ ମଜା ଖେଳ ସବୁ ସ ସ୍କୁଲ୍ ରେ ଥିଲା ସେ ସବୁ କିଛି ବି ଭୁଲି ବି ହେଉନି ବହୁତ ବି ସାଙ୍ଗପିଲାଙ୍କ କଥା ମନେ ପଡୁଛି।
ହୁଁ।
ସ୍କୁଲ୍ ଲାଇଫ ଟା ବହୁତ ମାନେ ମାନେ ମନେ ରହିବା ଜିନିଷ ବହୁତ୍ କିଛି ଅଛି। ମାନେ କଲେଜ୍ ଲାଇଫର ଜିନିଷ ବି କିଛି ଭୁଲିଯିବେ। ସ୍କୁଲ୍ ଲାଇଫ ଟା ସବୁ ବେଳେ ପାଇଁ ରହିବ।
ଆପଣଙ୍କର ସ୍କୁଲ୍ ରେ କେମିତି ଚାଲିଥିଲା?
ମୋ ସ୍କୁଲ୍ ଲାଇଫ ପୁଅ ପିଲା ତ ଜାଣିଥିବେ ସ୍କୁଲ୍ ରେ କେମିତି ବାଳୁଙ୍ଗାମି କରନ୍ତି।
ହୁଁ ହୁଁ ହଁ।
ତ ଆମେ ସବୁ ବେଳେ ମାନେ ବାଳୁଙ୍ଗାମୀ ର ମାନେ ଉପର ଉପର ପର୍ଯ୍ୟାୟ ରେ ଥାଉ। ସାରଙ୍କଠୁ ଆରମ୍ଭ କରି ଝିଅ ପିଲାଙ୍କ ଠୁ ହୋଇରାଣ କରିବା ଭିତରେ ବି ଆମେ ଥାଉ। ସାର୍ ଙ୍କ କଥା ମାନିବୁନୁ। ସବୁ ମାନେ ଥାଏ ଯୋଉ ଶନିବାର ଡ୍ରିଲ୍ କ୍ଲାସ। ସେଠୀ ଯୋଉ ଯୋଗ ବ୍ୟାୟାମ କ୍ଲାସ୍ ଥାଏ ତାକୁ ମାନେ ନ କରିକି ଏପଟେ ଆସିମି। ମାନେ ଫୁଟବଲ୍ କି କ୍ରିକେଟ ଖେଳୁଥିବୁ। ଖେଳ ପିରିୟଡ଼ ଥିବ ମାନେ ଉପରଉଳି ମାନେ କେତେଟା ତିନିଟା ରୁ ଚାରିଟା। ଆମେ ଆସି ଦିଇଟା ବେଳଠୁ ମାନେ ଖାଇ ଦେଇକି ଆସିକି କ୍ରିକେଟ ବାଡେଇବୁ ଆଉ ଯିବୁନୁ କ୍ଲାସ୍ କରିବା ପାଇଁ। ସେପଟ ସାର୍ ଆସିବେ ଏପଟେ ସାର୍ ଆସିବେ ଆମେ ମଝିରେ ରହିକି ତଡା ତୁଡି ମାନେ ସାର ଏମିତି ଆମକୁ ତଡିବେ ଆମେ ଏପଟେ ବୁଲିକି ହେପଟେ ଆସିବୁ ହାରି। ଏମିତି ଚାଲେ ସ୍କୁଲ ଲାଇଫି।
ଏମତି ଭଲରେ ବହୁତ୍ ଭଲରେ କଟିଥିଲା ସ୍କୁଲ୍ ଲାଇ ଫି। ସ୍କୁଲ୍ ଲାଇଫ ସରିଲା ପରେ ମାନେ ବହୁତ୍ ମିସ୍ କରୁଛି ମାନେ ସ୍କୁଲ ଲାଇଫ କିଛି ମାନେ ଗୋଟେ ଭଲ ଲାଗୁନି। ପୁଣି ଇଚ୍ଛା ହେଉଛି ଏମତି ସ୍କୁଲ ମାନେ ସ୍କୁଲ୍ ଲାଇଫି କି ଫେରି ଯିବା ପାଇଁ।
ଆଛା କଲେଜ୍ ଲାଇଫ କେମିତି ଚାଲିଥିଲା?
କଲେଜ ତ ଏମତି ନର୍ମାଲ ଯେତେ ଯିବୁ ଖାଲି କ୍ଲାସ୍ କରିକି ଆସିବୁ। ଏମତି ଏତେ ବି ନଥାଏ ତେ ମାନେ କଣ ମାନେ କଲେଜ ଲାଇଫ କଣ ନିଜ ଇ ଇଛା ଗୋଟେ ଥାଏ ମାନେ ତମ ଇଛା ହେଲେ ତମେ କ୍ଲାସ କର ନହେଲେ ନନେ ସାଙ୍ଗସାଥି ଧରିକି ବୁଲ। ସେ ତ ମାନେ ଆମକୁ ଆଉ ଗାଇଡି କରିବା ପାଇଁ କେହି ନଥାନ୍ତିନା।
ସେଇଟା ହଉଛି ବାଧା ଇଛା ହେଲେ କ୍ଲାସ କର ଇଛା ନହଲେ ନାଇଁ ଇଏ କର। ଆଉ ସ୍କୁଲ ଲାଇଫରେ କଣ ମାନେ ଗୋଟେ ବାଧ୍ୟତାମୂଳକ ଗୋଟେ ଶ୍ରେଣୀରେ ସମସ୍ତେ ବସିବା। ନିଜ ବେଞ୍ଚରେ ନିଜ ବସିବ। ନିଜ ଵ୍ୟା ମାନେ ନିଜ ବହି ଖାତା ନିଜ ପାଖରେ। ହଁ, ଏମତି କଲେଜ ଲାଇଫରେ ବହୁତ ଡିଫରେଣ୍ଟ ମାନେ ବହୁତ ଭିନ୍ନ ରୁହେ।
ସ୍କୁଲ ଲାଇଫଟୁ କଲେଜ ଲାଇଫ୍ ତ ବହୁତ ଭଲ।
ହୁଁ।
ସ୍କୁଲ୍ ଲାଇଫରେ ଯେତିକି ବି ଖୁସି ଥାଏ କଲେଜ ଲାଇଫରେ ଏବେ ସେଇଟା ମିଳୁନାହିଁ।
ହୁଁ। ତାପରେ ଆଜିକା ଆଜିକା ସାଙ୍ଗ ସାଥିରେ କଣ ମାନେ ସବୁଠୁ ହଉଛି ମାନେ ଖରାପ ଗୁଣ କଣ ଫୋନ ଫୋନଟା ହିଁ ହେଲେ ମାନେ ସାଙ୍ଗସାଥିଙ୍କ ଭିତରେ ବି ମାନେ ବନ୍ଧୁତା କମଯାଇଛି ସ୍କୁଲ ଲାଇଫରେ କଣ ହଁ ସ୍କୁଲ ଲାଇରେ କଣ ଫୋ ଥାଏ କି କିଛି ନଥାଏ ସବୁ ମାନେ ଗୋଟେ ସାଙ୍ଗ ହେଇକି ମାନେ ଆମେ ବସିଥାଉ। କିନ୍ତୁ କଲେଜ ଲାଇଫରେ କଣ ସବୁ ନିଜ ନିଜ କାମରେ ବ୍ୟସ୍ତ ନିଜ ନିଜ ଫୋନ ମାନେ ବ୍ୟସ୍ତ।
ହଁ, ହିଁ, ହିଁ।
ଆଉ କାହା କତୀରେ ମାନେ ନଥିବ ଟାଇମ ମାନେ କରିବା ପାଇଁ ନିଜ କାମରେ ବହୁତ ନିଜେ ବ୍ୟସ୍ତ ହେଇଯାନ୍ତି। ଆଉ କଣ କୁହନ୍ତୁ? ଧନ୍ୟବାଦ୍।
ଆଉ କଣ କୁହନ୍ତୁ ଆପଣ?
ଆପଣଙ୍କ ଦେହ ପା ଭଲ ଅଛି ସବୁ।
ହଁ, ଭଲ ଅଛି।
ହୁଁ, ଆପଣଙ୍କୁ ମୋର ବି ବହୁତ ଭଲ ଅଛି। ଆପଣଙ୍କୁ କୋଉ ଋତୁଟା ଭଲ ଲାଗେ?
ମତେ ତ ବହୁତ ଶୀତଋତୁ ବହୁତ ପସନ୍ଦ।
ଉଁ, ହୁଁ କଣ ପାଇଁ?
କାହିଁକି ନା ଖରା ଋତୁରେ ଖରାକୁ ବାହାରକୁ ବାହାରି ପାରିବୁ ନା ଏତେ ଜୋରେ ଖରା ହଉଥିବ। କୁଆଡେ ଗୋଟେ ଭଲସେ ସେ ବୁଲାବୁଲି ବି କିଛି କରିପାରିବୁନୁ ବର୍ଷା ଦିନ ହେଲେ ଏବେ ତ ବର୍ଷା ଦିନ ଚାଲିଛି ନା। ସକାଳୁ ଲଗାତାର ବର୍ଷା ହେଇ ଲାଗୁଛି କୁଆଡେ ଯାଇପାରୁଛୁ ନା କୁଆଡେ କିଛି କାମ ବି ଠିକ୍ ସେ ଆମେ କରିପାରୁନୁ କିନ୍ତୁ ଶୀତ ଋତୁ ଶୀତ ହଉ ପଛେ ବହୁତ୍ ଭଲ ବୁଲାବୁଲି କରିପାରିବୁ ସବୁ କାମ ନିଜର କରିପାରିବୁ। ମୋତେ ଶୀତ ଋତୁ ବହୁତ ପସନ୍ଦ ଆପଣଙ୍କୁ?
ଶୀତଋତୁ ସମସ୍ତଙ୍କୁ ପସନ୍ଦ କାରଣ ଶୀତଋତୁରେ ମାନେ କ ମାନେ ପରିବେଶ।